ହ୍ୟାଲୋ
ହ୍ୟାଲୋ ହଁ ଆପଣ କଣ କର କଣ କରୁଛନ୍ତି।
ଏ ବସିଛିିବା ଆପଣ।
ଆ ମୁଁ ବି ଏଇଠି ବସିଛି ଯାଇଥିଲି ଟିକେ ପାର୍କ ରେ ବୁଲାବୁଲି କରିକି ଆସିଲି ବ ଛି ଏଇଠିି ଆଉ।
ଆଚ୍ଛା କୋଉଠି ପାର୍କ ଆପଣଙ୍କ ଅରିଆରେ।
ନା ଆମ ଘରେ। ହୁଁ ଆମ ଘରୁ ଟିକେ ଦି ତିନି କିଲୋମିଟର ଦୂର ପାଞ୍ଚ କିଲୋ ଭିତ ଦୂରରେ ମୁଁ ଗୋଟେ ଜାଗାରେ ରହୁଛି ତ ସେଇଠି।
ଆଚ୍ଛା ଆଚ୍ଛା କୋଉ ଡିଷ୍ଟ୍ରିକ୍ଟରେ କି ଆପଣଙ୍କର।
ଭଦ୍ରକ ଡିିଷ୍ଟ୍ରିକ୍।
ଆଚ୍ଛା ଆଚ୍ଛା।
ଓହୋ ଆଉ ଆପଣ କଣ କରୁଛନ୍ତି?
ମୁଁ ବି ଏଇ ବସିଥିଲି ଆଉ ଦଶଟ
ଆଉ ସନ୍ଧ୍ୟାରେ ଖାଇବା ପିଇବା କଣ ହେଲା
ଖାଇବା ପିଇବା ଭେଜ ଥିଲା ତ ମ୍ୟାଗି ହେଇଥିଲା ଖାଇବା ପାଇଁ
ହ ହ
ଆଉ ଆପଣ କଣ ଖାଇଥିଲେ
ଆଉ ମୁଁ ଯାଇଥିଲି ଟିକେ ଚଉମିିନ ଖାଇକି ଆସିଲି ଆଉ
ଆଚ୍ଛା ମୋମୋ ଖାଇଲେନି
ମତେ ମୋମୋ ପସନ୍ଦ ନୁହଁ ପା
ଆଚ୍ଛା ଆଚ୍ଛା
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ଦିଦି
ଓହୋ! ଆପଣଙ୍କ ଦିଦି କଣଖ୍, ଆପଣଙ୍କ ଦିଦି କଣ କରୁଚନ୍ତି?
ମୁନାର୍ ଏଡି ଚଲ୍ଲାନି।
କଣ, କଣ?
ମ୍ୟାରେଜ୍ ସର୍ ଲାଣି।
ଆଚ୍ଛା।
ହୁଁ।
ଆପଣ କଣ କରୁଚନ୍ତି?
ମୁଁ ଜବ୍ କରୁଚି।
ଓହୋ।
ଭୁବନେଶ୍ୱର୍।
ଆଚ୍ଛା। ଆଉ ଆପଣ କୋଡି କୋଉଠି ବୁଲିଆ ପାଇଁ ଯାଇଚନ୍ତି?
କୁଆଡେ?
ବୁଲିବା ପାଇଁ କୁଆଡେ ଯାଇଚନ୍ତି?
ହଁ, ଯାଇଚି। ସେ ବହୁତ୍ ଲୋକ୍ ଏମିତି କହିଲେ କଣ ପୁରୀ, କୋଣାର୍କ ସବୁ ତ ସେଗୁଡା ସବୁ ବୁଲାବୁଲି ସରି-ସରିଚି। ଆଉ, ଆଉ ଭୁବନେଶ୍ୱର ତ ପ୍ରାୟତ ଲୋକେସନ୍ ସେନ୍ ତି ବୁଲି ଦେଇଛି।
ଓ ଆଛା, ଆପଣଙ୍କ ଆପଣଙ୍କ ଘର ଟା ପ୍ରପର୍ ଭୁବନେଶ୍ୱର ନା ଆଉ କୋଉଠି?
ନାଁ, ନା ଢେଙ୍କାନାଳ ଡିଷ୍ଟି
ଆଚ୍ଛା। ଇଏ ଯାଜପୁରର ବିରଜା ମନ୍ଦିର ଯାଇଛ?
କଣ କହିଲେ?
ଯାଜପୁରର ବିରଜା ମନ୍ଦିର ଯାଇଛ ?
ନା, ନା, ନା ଯାଇନି। ଯାଜପୁର ଲାଇନ୍ ଟୁଟାଲ୍ ଯମା ଯାଇନି। ଖାଲି ଭୁବନେଶ୍ୱର, ସେ ପୁରୀ, କୋଣାର୍କ ଏଇ ସବୁ ଜିନିଷ ଯାଇଛି ଆଉ।
ପଟେ ଆସିନାହାଁନ୍ତି?
ନା ଭଦ୍ରକ କେବେ ଯାଇନି? ଭଦ୍ରକର ସାଙ୍ଗ ଗୁଡା ସବୁ ରହୁଛନ୍ତି ଆଗ୍ର ପଡାରେ।
ଆଉ।
ଆ-ଆଗ୍ରପଡ଼ାର ମୋ ସାଙ୍ଗମାନେ ସବୁ ଅଛନ୍ତି।
ଆ ପଣ କିଣି କଣ କଣ ଚାକିରି କଣ କରଚନ୍ତି?
ଇଏ ବିଲ୍ଡିଂ ଡିଜାଇନ୍।
ଆଚ୍ଛା।
ଏ ସବୁ ଘର ଫର ବନା ହଉନି, ତା ଥ୍ରୀ ଡି ପ୍ଲାନ୍ ଟୁ ଡି ପ୍ଲାନ୍ ସବୁ ଦିଆହଉଛି।
ଓହୋ, ଭଲ ଆଉ। ଆଉ କଣ କୁଆଡେ ବୁଲିବା ପାଇଁ ଇଛା ଏମତି ହେଇଛି, ବୁଲି ପାରିନୁ କଣ?
ହଁ, ବୁଲିବା ପାଇଁ ଇଚ୍ଛା ତ ହଉଛି, ଯିଆ ପାଇଁ-ଇଁନ୍ ସେ ବାହାର-ଅ ଚେନ୍ନାଇ ଫେନ୍ନାଇ ଆଡ଼େ, ତ ଦେଖିବା ପାଇଁ ଲୋକେସନ୍ ଭଲ ଲାଗେ ତ!
ଅଁ ଓହଁ। ମୁଁ ଆମର ତ, ମୁଁ ତ ସବୁ କହିଆକୁ ଗଲେ ଛ ମାଲକାନଗିରି ଯାଇଛି। ଛତିଶଗଡ଼ ଯାଇଛି, ମଲ୍ଲିକେଶ୍ୱର ଯାଇଛି। ଆଉ ଯୋଉ ପ କେନ୍ଦ୍ରାପଡା ଯାଇଚି। ବରଦପୁର ମନ୍ଦିର ଯୋଉ କେନ୍ଦ୍ରାପଡ଼ାରେ ଯାଇଛି। ଏ ଯୋ ଯୋଉ କଣ ବାଲେଶ୍ଵର ଯୋଉ। ହିମାନ ମନ୍ଦିର ଯାଇଛି।
ଆଛା ବହୁତ୍ ଗୁଡେ ଜାଗା ବୁଲି ଯାଇଚନ୍ତି। ନୟ ନ ନୟାଗଡ଼ ଆଡେ ଆସିନେ ନୟାଗଡ଼।
ନୟାଗଡ଼ ଯାଇନି ମୁଁ।
ଉ ହୁଁ ନୟାଗଡ଼ରେ ଛେନାପୋଡ ପ୍ରସିଦ୍ଧ ଭଲ।
ଓହୋ ଆମର ଏଇଠି ଧାମରେ
ଫେମସ କଣ ଆପଣଙ୍କ ଆଡେ ଖାଇବା?
ଆମ ଆଡେ ଖାଇବା ପଖାଳ।
ପଖାଳ ପଖାଳ ଫେମସ ଆଛା।
ଆଉ ଆପଣ କେବେ ଧାମରା ଆସିଛନ୍ତି?
ନା।
ହଁ ଜାଣିଚନ୍ତି ଧାମରା ଡିଷ୍ଟ୍ରିକ୍ଟ ଟା?
ହଁ ହଁ ଜାଣିଛି।
ଓହୋ। ଆମର ଏଠି ହଁ ରଜ ଭଲରେ କଟିଲା ଆମେ ମୁଁ ତ ଏଇଠି ରୁମରେ ରହୁଥିଲି ମୁଁ ତ ଯାଇଥିଲି ପୁଣି ଘରକୁ ରଜରେ ଛୁଟି ନେଇକି ଯାଇଥିଲି। ପୁଣି ଆସିଲେ। ମୁଁ ଏଇଠି ଆମ ଆଦାନୀ ପଟ ଭିତରେ ରହୁଛି।
ଆବଦାନୀ ପୋସ୍ କୁଆଡେ?
ଏ ଭଦ୍ରକ ଭଦ୍ରକ ଡିଷ୍ଟ୍ରିକିଟ୍ ର କିନ୍ତୁ ଯୋଉ ଧାମରାଜ କହିଲି ସେ ଧାମରା ଠୁ ଦି ତିନି କିଲୋମିଟର ଦୂର।
ଆଚ୍ଛା ଆଚ୍ଛା।
ସେଇଠି ରହୁଛି ଆଉ ହଁ ଯାଇଥିଲି ଯାଇକି। ନଦରେ ଯାଇଥିଲି ସେ ଯାଇକି ପୁଣି ସେ ଯମର ଧାମରେ ଯାଇଥିଲି ଟିକେ ଡ୍ରେସ ଫ୍ରେସ୍। କିଣାକିଣା କରିକି ଉ ଆସିଲି। ଦିଟା ରଜ ଘରେ କଟିଲା ଲାଷ୍ଟ ରଜ ଟା ଏଇ ପଟ୍ ଭିତରେ କଟେଇଲି ଆଉ।
ଆଦାନୀରେ କଣ କରୁଛନ୍ତି ଆପଣ ଜବ୍।
ନାଇଁ ଜବ୍ କରୁନି ମୁଁ ଆମ ରିଲେଟିଭ ଜବ୍ କରୁଛନ୍ତି ମୁଁ ଏଇଠି ରହୁଛି ଆଉ।
ଆଛା।
ମୋର ଏ ପାଠ ପଢା ଚାଲିଛି ତ ମୁଁ ଏଠି ରହିକି ପାଠ ପଢୁଛି।
ଆଚ୍ଛା ପାଠ ପଡା ସରିିନି?
ନାଇଁ ମୋର ଏଇଟା ପ୍ଲସ ଟୁ ସରିଲା ଏଠି ଏ ପୋଲିସ ପୋଲିସ ପାଇଁ ଟିକେ ଇଣ୍ଟର ଚାକିରୀ ଯୋଉ କୋଚିଂ ନଉଚି ଆଉ।
ଆଛା। ଭଏସ ଲାଗୁଛି ଆପଣ ଏଜେଡେ ବୋଲି।
କଣ?
ଭଏସେରୁ ଜଣା ପଡୁଛି ଆପଣ ମ୍ୟାରେଜ କଲାବଳିଆ। ଆପଣଙ୍କ ଭଏସରୁୁ।
ଓହୋ ମୋର ଟିକେ ଟନ ଟା ବସି ଯାଇଛି ତ ସେଥିପାଇଁ ଲାଗୁଥିବ।
ଆଚ୍ଛା ପ୍ଲସ୍ ଟୁ ସରିଗଲା ଏ ବର୍ଷ ସଲା ବଧେ।
ଏଇ ବର୍ଷ ସରିଲାଣି।
ଆଚ୍ଛା। ସାଇନ୍ସ ନା କଣ ନେଇଥିଲେ? ଷ୍ଟ୍ରିମ୍ କଣ? ହୁଁ ହୁଁ ତାପରେ ପ୍ଲାନ କଣ ପଢ଼ିଆର?
ମୋର ଥିଲା ବ୍ୟାଙ୍କିଙ୍ଗ ରେ ଥିଲା ବ୍ୟାଙ୍କିଙ୍ଗ ରେ ଥିଲା ଯୋଉ ଆମର ଏପଟେ ଟିକେ ବେ ଙ୍କିଙ୍ଗ ଡାଉନ୍ ମାନେ ଏମତି ବ୍ୟାଙ୍କ ତ ଅଛି ଚାକିରି ତ ମିଳିଯିବ କିନ୍ତୁ ମାନେ ସେମିତି ପଢିବା ଫ୍ୟାସିଲିଟି ନାହିଁ ସେଥିପାଇଁ ଉମ ଦିଦି ମାମା ଭାଇ ସବୁ କହୁଚନ୍ତି କି ଆମର ସେ ମ୍ୟାମ ଫ୍ୟମ କହୁଚନ୍ତି ତୁ ଉଁ ପ୍ଲସ୍ ଥ୍ରୀ କରିଦେ ଆଉ ଏପଟରେ ଏଇ ଯୋଉ ଆର୍ମି ଆଉ କନେଷ୍ଟେବୁଲ ରେ ଫର୍ମ ଫିଲ୍ ଅପ କରେ
ହୁଁ।
କା ହେଇଯିବ କନିଷ୍ଟ ମୋର ତ ବେଶୀ ଇଚ୍ଛା ଟିକେ କନିଷ୍ଟବୁଲରେ ଯିବା ମ ଭାରି ଇଛା ଆଉ।
ଆଚ୍ଛା ଡିଫେନ୍ସ ଲାଇନ ଆଉ।
ଆଜ୍ଞା।
ଭଲ।
ଦେଖିବା କୋଉଥିରେ ବାଜୁଚି।
ହୁଁ ହବ ହବ ସବୁ
କଣ କହୁଜନ୍ତି?
କହିଲି ହବ।
ହଁ ଦେଖାଯାଉ।
ନିଜ ଉପରେ କନଫିଡେନ୍ସ ରଖିଲେ ହବ।
ହଁ। ଆଉ ଆପଣଙ୍କୁ ଆପଣଙ୍କର ମ୍ୟାରେଜ ସରିଲାଣିି?
ନା ନା ମତେ ଚବିଶ ବର୍ଷ ଜମା ହେଇଯିବା।
ଅ ଓ ଆଉ ଆପଣଙ୍କୁ ଖାଇବାକୁ କଣ ଭଲେ?
କଣ କହିଲେ?
ଆପଣ ଖାଇବାକୁ କଣ ଭଲ ଲାଗେ?
ନନଭେଜ କହିବି ନା ଭେଜ କହିବି?
ଯା ବି ଓହୋ।
ନନଭେଜ ରେ ତ ସବୁ ଚିକେନ, ମଟନ, ମାଛ ସବୁ ଭଲ ଲାଗେ।
ଅ ହ।
ଆପଣଙ୍କୁ?
ମୋର ତ ଏତେ ଖାଇବା ପ୍ରତି ଏତେ ନାଇ କିନ୍ତୁ ମୋର ଆଇସ୍କ୍ରିମ ଟା ପ୍ରତି ଟିକେ ବେଶୀ ୱିକନେସ୍ ଆଉ। ମୋର କେହି ମତେ ମୁଁ ରାଗିଥିଲେ କି କଣ କରିଥିଲେ ମତେ ସବୁ ଆଇସ କ୍ରିମ ଆଣିକି ଧରେଇଦେବେ ଏ ଆଇସ୍କ୍ରିମ ଖାଇଦେ ମୋ ଉପରେ ରାଗେନା ଏମତି କହିବେ ସବୁ ଆଉ ମତେ ଆଇସ୍କ୍ରିମ ଦୋକାନ ଟା ଆଣିକି ଦେଲେ ବି ମୁଁ କେବେ କହିବିନି ଦେଲ କାଇଁ।
ଆମର ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି ଅଛି।
ଓହୋ ଭଲ କଥା ଆଉ ଆମକୁ ଆଣିକି ଦେବେ କେବେ ଆଇସ୍କ୍ରିମ୍?
ଯେବେ କହିବେ ଯେବେ ଯାଇକି ଖାଇବାରେ ମନ ଇଚ୍ଛା ମୋତେ ତ ଖାଇ ଖାଇ ଅଣେଇ ମୁଁ ତ କେବେ ଖାଉନି ବି ସେଗୁଟା ଦେଖିଲା ମତେ ଘୃଣା ଆସିଯାଉଛି ଏତେ ଖାଇ ଖାଇ ଅଣେଇତି
ହଁ ସେ ଯାହାର ଅଛି ଭାଇ ଆମର ଏଇ ସବୁ ମତେ ସବୁ ଜିନିଷ ରେ ସାକ୍ରିଫାଇସ କରିହବ ଆଇସ୍କ୍ରିମ ରେ ସାକ୍ରିଫାଇସ କରିହବନି।
ଆଛା ଆଛା ସବୁ ବ ଚଲେଟ ବାହାରିଲା ସବୁୁ ଯାହା କହୁଚି ସବୁ ଅଛି ଫ୍ୟାମିଲୀ ପ୍ୟାକ କୋଲ କପ୍ ସବୁ।
ମୋର ମେଙ୍ଗୋ ଫ୍ଲେଭର ଛାଡିଦେଲେ ଅରେଞ୍ଜ ଫ୍ଲେଭର ଟା ପସନ୍ଦ ଟିକେ କିନ୍ତୁ ମେଙ୍ଗୋ ଫ୍ଲେଭର ଛାଡିଦେଲେ ଆଉ ଯାହା ଅଛି ମୋର ସବୁ ପସନ୍ଦ।
ଆଛା ମେଙ୍ଗୋର ଗୋଟେ ଫ୍ଲେଭର ଗୋଟେ ଭଲ ଆସୁଛି।
ହଁ ଆଉ ଆପଣଙ୍କ କଣ ଘରେ କରୁଥିଲେ କଣ?
ମୁଁ କହିଲି ଆପଣଙ୍କ ଘରପାଖରେ ଏମିତି ବୁଲାବୁଲି ଜାଗା ବେଶି ଫେମସ କୋଉଟା?
ଉଁ କପିଳାସ।
ଓହୋ ଏ ଭଦ୍ରକ କେବେ ଆସିଛନ୍ତି?
ନା ନା ଭଦ୍ରକ କେବେ ଯାଇନି।
ଭଦ୍ରକ କେବେ ଆସିନାହାନ୍ତି? ଢ଼ାମରା ଭଦ୍ରକ ତ ଗୋଟେ ଡିଷ୍ଟ୍ରିକ୍ଟ ନା?
ନା ନା ଜୋଉ ଭଦ୍ରକର କୋଉ ଗାଁ କହୁଥିଲି ଡିଷ୍ଟ୍ରିକ୍ଟ ସରି।
ଆମର ହେଲା ଢାମରା।
ଆଛା ଆଛା ଆଗ୍ରପଡାଠୁ କେତେ ବାଟ ହେବ?
ଆଗ୍ର ଆଗ୍ରପଡ଼ା ଏଠି ବେଶୀ ବାଟ।
ଆଛା ସେଇଆଡେ ମୋ ସାଙ୍ଗମାନେ ସବୁ ଅଛନ୍ତି ଆଗ୍ର
ଆଛା ଓହୋ।
କଣ କହିଲେ?
ମୁଁ କହିଲି ଆଉ କଣ କୁହନ୍ତୁ?
ଆପଣ କୁହନ୍ତୁ।
ଆଉ କଣ ତମର ଯୋଉ ମୋତେ ଟିକେ ଯୋଉ କଣ ପାଠପଢା ବିଷୟରେ କଣ କଲେ ପ୍ଲସଟୁ ପରେ କଣ କଲେ? ଟିକେ ଭଲ ହେବ ମୋତେ କହିଲେ।
ପ୍ଲସଟୁ ପରେ ସେଇ ପ୍ଲସଥ୍ରୀ ହିଁ କରିଦିଅ ବେଟର୍ ହବ।
ଏବେ ଏବେତ ପ୍ଲସଥ୍ରୀ ଚାରି ଏବେ ତ ପ୍ଲସଥ୍ରୀ ଚାରି ବର୍ଷ ଚାରି ବର୍ଷ ହଁ।
ହୁଁ ଆମ ବେଳକୁ ଥିଲା ତିନିବର୍ଷ। ପ୍ଲସଥ୍ରୀ ହିଁ କରିଲେ ବେଟର ହେବ। କଣ ପାଇଁ ନା ଗମେଣ୍ଟ ଫମେଣ୍ଟରେ ପକାଇବା ପାଇଁବି ଭଲ ଅପର୍ଚୁନିଟି ମିଳିବ।
ଓହୋ ହଁ। ମୁଁ ତ ଭାବୁଥିଲି ପ୍ଲସଥ୍ରୀ ବି କରିଦେବି ଡିଶ୍ଟାନସ୍ କୋର୍ସରେ ମୁଁ ଯେମିତି ମୁଁ କଣ କରି
ହଁ ଡିଷ୍ଟାନ୍ସରେ ବି କରିଦେଲେ ମାନେ ତମେ ଅଲଗା ବି କିଛି କରିପାରିବ ଇଏ।
ହଁ ମୁଁ ମୁଁ ବି ଏମିତି ପ୍ଲସଟୁ ଟା ଭି ଡିଷ୍ଟାନ୍ସ କରି କଲି କିନ୍ତୁ ମୋର ଟିକେ ଘରେ ଫାଇନାନ୍ସ ପ୍ରୋବ୍ଲେମ୍ ଥିଲା ବୋଲି ମୁଁ ଆଉ ବେଶୀ କିଛି ପାଠ ପଢି ପାରିଲିନି ଏବେ ଭାବୁଛି ମୁଁ ଡିସ୍ଟାନ୍ସ କୋର୍ସ କରିକି ଯୋଉ କମ୍ପୁଟର ଟିକେ ଶିଖିଦେବି କମ୍ପୁଟର ଶିଖିଦେଲେ ଆଉ ଏପଟେ କୋଚିଙ୍ଗ ଫୋଚିଙ୍ଗ କଣ ନେବି ଫର୍ମ ପକେଇବି ଯୋଉଠି ଗୋଟେ ବାଜିଲେ ହେଲା ଆଉ। ତଥାପି ମୋର ଟିକେ ବେଶୀ ଅଛି ହଁ। କମ୍ପ୍ୟୁଟର ଶିଖିଗଲେ ତ ଏଇଯୋଉ ଇଏ ଡାଟା ଫାଟା ମିଳିଯିବ। ବାକି ମୋର ଟିକେ ବେଶୀ ଇଚ୍ଛା ଯୋଉ କନେଷ୍ଟବୁଲରେ ଭାରି ଇଚ୍ଛା ତ ସେଥିପାଇଁ। ସେଇଟା ଟିକେ ଦେଖୁଛି ହଁ ମ। ହଉ ମୋର ଟିକେ ଗୋଟେ କଲ ଆସୁଛି ମୁଁ ରଖୁଛି ଆପଣଙ୍କୁ ପରେ କଲ କରୁଛି।
ହଁ ଠିକ ଅଛି।
ହଉ ଠି